ହୁଁ ହ୍ୟାଲୋ।
ହଁ ଆଁ କୁହ କଣ କର ଏଇ ଚା କରୁଛି।
ଚା କିଏ ପିଇବ କି?
ଏଇ ମୋ ଆମର ଗୋଟେ ବୁଢା ଟା ଅଛି ସିଏ ଖାଇବ।
ଓ ହୋ ହୋ ହୋ।
ହୁଁ।
ସେ ବୁଢାର କଣ ଏତେ ବେଳ ହେଲାଣି ଚା ପିଉଛି।
ହଁ ତାର ଯେତେବେଳେ ନିର୍ଧୁମ ଖରା ବେଳେ ବି ଚା ଦେନେ ସେ ଖାଇବ। ଏତେ ତାର ଚା ଫେବ୍ରେଟ୍।
ତାର ତା ହେଲେ ଚା ପ୍ରତି ନିଶା ଟା ଅଧିକ ଆଉ।
ହଁ ସେ କାଲି ଚି କାଲି ଚିକେନ୍ ତରକାରୀ ହେଇ ହେଇଥିଲା ସେକହିଲା ପଖାଳ ଖାଇଦେମି ପୁଣି ଇଁ ମତେ ଗନ୍ଧ ଦିଆ ହେଇଯାଇଛି ଫୋପାଡ଼ି ଦେଇଛନ୍ତି ଚିକେନ୍ ଦରକାରୀ ସିଏ ତାର କହୁଛି ଚା କର ରୁଟି ଖାଇମି।
ଓହୋ।
ଯେତେ ଖରା ହଉ ଚା ଟିକେ ତାର ହେଲେ ହେଇ ହବ। ହଁ। ହଁ ଆଉ
ତୁ ର ଆଉ ବାହାର ବାର୍ତ୍ତାଳାପ କର ନା। ଏଇ ବୋଉ ହଁ ବା।
ହଉ ହେନେ ଆଉ କୁହ କଣ କହୁଛ? ରଜରେ ପିଠା ପିଠା କଣ ଖାଇଲ? ହଁ ସକାଳେ ଟିକେ କାମ ଆଉ।
ଆଉ ତମ ଘରେ ସମସ୍ତେ?
ଆମ ଘରେ ମୋ ଛୁଆ ବୋଉ ଯାଇଛନ୍ତି ଯୋଉ ଏଠିକି। ଚଣ୍ଡିଙ୍କ ପାଖକୁ ଠାକୁରଙ୍କ ପାଖକୁ ଯାଇଛନ୍ତି।
ହୁଁ।
ହଁ ଏଇୟା। ଛା ଠାକୁର ପାଖକୁ ଯାଇଛନ୍ତି ବୋଉ ନାହିଁ ବୋଉ ଯାଇଛି। ବିଲକୁ ଆଉ ପରିବା ତୋଳା ହଉଛି ତ ଆମର।
ହୁଁ ତମର କି କି ପରିବା ସବୁ ଚାଷ କରାହଉଛି?
ଆମର ହେଇଛି ବାଇଗଣ, ଭେଣ୍ଡି, ପୋଇ ଆଉ ବିଲାତି
ହଁ।
କାକୁଡ଼ି ଆଉ କଲରା, ଲଙ୍କା, ଛ
ଓହୋ ଏବେ ସବୁ ବାହାରିଲାଣି ନା ନା ଲଗା ହେଇଛି?
ହେଇ ଲଗା ହେଇଛି ମାନେ କେତେ ଦିନି ହେଇଗଲାଣି ଏବେ ଅଳ୍ପ ଅଳ୍ପ ହଁ କମିଗଲାଣି ବାହାରୁଥିଲା ଯେ ଏତେ ଆଉ ଏତେ ବାହାରୁନି କମ୍ କମ୍ ବାହାରୁଚି ଆଉ।
ଗଛ ମରିଗଲାଣି ସବୁ। ଖରା ଯାହା ହଉଚି ପାଣି ପାଉନାହାଁନ୍ତି ଗଛ ଫଛ ରି ଯାଉଛନ୍ତି ଆଉ। ଏଥିରେ ଚାଷ ବାସ ଆଉ ଛାର ମସଲା ହଁ ସାର ମସ ସଲା ଦିଆ ହେଇ ହେଇକି ଆଉ ଚାଷ ବାସ ଭଲ ବି ହଉନି।
ହଁ ବିଲର ମାନେ ଜମିର ଉର୍ବରତା କମିଗଲାଣି ଆଉ।
ହଁ ବା କମିଗଲାଣି ସେ ଜମା ଆଉ ଭଲ ବି ହଉନି। ଯଦି ଗଛ ଗୁଡା ବଡ ବଡ ହେଇଯାଉଛି ଫଳ ଧରୁନି। ଯଦି ଧର ଗଛ ବଡ ନ ହଉଚି ଶୁକୁଟି ଶୁକୁଟି କି ତାର ଯାଉଚି ଏମତିଆ ହଉଚି।
ଓ ହୋ।
ହଁ।
ଆ ଏବେ ତ ରଜ ଗଲା ମା ବିଲ ପୁରା ପ୍ରସ୍ତୁତ ଚାଷ କାର୍ଯ୍ୟ ପାଇଁ।
ହଁ ରଜ ପରେ ତ ସବୁ ଦାନ ଫାନ ବୁଣା ହବ। ଏଇ ସବୁ ହବ। ତାପରେ ଧାନ ପରେ ପୁଣି ବିରି, ମୁଗ ବି ହୁଏ।
ହଁ।
ତମର ସେପଟେ ନଈ ବାଲି ମାନେ ବଲ ଭ ଭଲ ଚାଷ ହଉଥିବ ନା?
ହଁ ଆମ ସେପଟେରେ ସବୁ ଚାଷ ବି କରନ୍ତି। ପନିପରିବା ଚାଷ ବାଦାମ, ଧାନ, ବିରି, ମୁଗ। ସବୁ ଚାଷ ହୁଏ।
ହୁଁ ତମର ବାଲିଆ ମାଟି ଆଉ।
ହୁଁ।
ସେଇଥିପେଇଁ ଭଲ ଚାଷ ହଉଥିବ।
ଆମ ବାଲିଆ ମାଟି ଟା ପୁରା ଚାଷ କାର୍ଯ୍ୟ ପାଇଁ ଭଲ।
ହଁ ତମର ପୁରା ନଈ ପାଖରେ ଘର ନା?
ହଁ ଆମର ନଈ ପାଖରେ ପୁରା।
ହୁଁ। ଆଉ ଆଉ ଦେହ ପା ଭଲ ସବୁ?
ହଁ ସବୁ ଭଲ ଅଛି। ରଜ ତ ପଳେଇଲା ମନ ଟିକେ ଦୁଃଖ। ଆଉ ରୋଷେଇବାସ ହୁଁ।
ହଁ। ଏଇଆ ଆଉ।
ଆଉ ତମର ଯୋଉ ପନିପରିବା ବାହାରେ ସବୁ ମାନେ ଘରେ ଖାଏ ଖାଅ ନା ନା ବାହାରେ ବି ବେପାର କର ନା କଣ ମୁଁ କହିଲି ତମର ଯୋଉ
ଆମର ଏଇ ଆମ ଘର ପାଖରେ ଗୋଟେ ଛୋଟ ହାଟଟେ ଅଛି। ସେଇଠି ହୁଏ ସେଇଟି ବିକା ହୁଏ। ବି ହଉଚି ଆଉ ଗୋଟେ ବଡ ଟାଉନରୁ ଟାଉନ ଆଡେ ବଡ ହାଟ ଅଛି ସେଠିକି ବି ନିଆ ହୁଏ।
ହୁଁ। ଆଚ୍ଛା।
ତମର ବି ବହୁତ ଶବ୍ଦ ପ୍ରଦୂଷଣ ହଉଚି ସେପଟେରେ।
ହଁ ଆମର ଏଠି ବାର୍ତ୍ତାଳାପ କରୁଚନ୍ତି ତ। ତ ଆସୁନ
ହଁ ବହୁତ ଶବ୍ଦ ପ୍ରଦୂଷଣ ଗାଁରେ ସବୁବେଳେ ଘୋ ହାଲା ଆଉ।
ହଁ ଯାହା ହେଲେ କେହି ନା କେହି ପାଖରେ ରହିଯାଉଚନ୍ତି।
ହଁ। କଣ କରିବା ଆଉ ଏମିତିଆ ହବ ଆଉ।
ହଁ।
ହୁଁ। ଆଡଜଷ୍ଟ କରିବା ଆଉ ଚଳେଇଦବା ଟିକେ ଆଉ।
ହୁଁ ହୁଁ ହୁଁ।
ହଁ ଆଉ କେତେଟା ଶାଢ଼ୀ କରିଥିଲ।
ମୁଁ ତିନି ଚାରିଟା ଶାଢୀ କରିଦେଇଛି।
ହୁଁ କ ମାନେ ସୂତା ଶାଢୀ ଆଉ ସମ୍ବଲପୁରୀ ଶାଢୀ କରିଚ ନା?
ନା ସମ୍ବଲପୁରୀ କରିନି ଖାଲି ସୂତା ଶାଢୀ ଦିଟା କରିଚି ଆଉ। ଘରେ ତ ସବୁବେଳେ ସୂତା ଶାଢୀ ପିନ୍ଧୁଚି ନା। ହଁ ଏଇ କରିଚି ଆଉ ଗୋଟେ ଦିଟା ଖ ଆଣିବି କେତେବେଳେ ଫାଙ୍କା ହେଲେ ଯିବା କେତେବେଳେ ଆଣିବା।
ହୁଁ ଛ ଏଇଠୁ ଆଣିବ ନାଇଁ କି?
ହଁ। ଆ ଏଇଠି ତ ପାଖରେ ଅଛି ଆଉ।
ହୁଁ ଆମର ଏଇଠି ବି ବୋହୁତ କମ ପଇସାରେ କି ମିଳେ।
ହଁ। ଆଉ? ତୁ କି ଡ୍ରେସ୍ ସବୁ କରିଥିଲୁ?
ମୋର ଗୋଟେ ଫ୍ୟାନ୍ ମାନେ ଯୋଉ ଇଏ ଖସରା ଡ୍ରେସ ଗୋଟେ
ହୁଁ।
ଆଉ ହୋଉଚି ସେଇ ଯୋଉ ଗୋଟେ ସୂତା ଡ୍ରେସ ଆଉ ଗୋଟେ ସମ୍ବଲପୁରୀ ଡ୍ରେସ ସମ୍ବଲପୁରୀ ଡ୍ରେସଟା
ତାପରେ ସବୁ ଆଇଥିଲେ ତାଙ୍କ ଘରକୁ କୁଣିଆ। ଭୋଉତୁ ଭୋଉତୁ ଭୋଉତୁ ଯେ କହିବାନି। ଆଲି ଆସିଲି ଖାଇପିଇକି କୁଆଡେ ଯାଇଥିଲୁ ଟାଉନୁ?
ସମ୍ବଲପୁରୀ ଡ୍ରେସଟା ଆସିନି।
ହଁ।
ଆଉ ଏଗୁଡ଼ା ସବୁ ଆସି ସାରିଲାଣି ଆଉ।
ଅହ ତୁ ତ ଶିଖିଚୁ ଆସିଲେ କରିଦବ ଆଉ।
ହେଲେ ଆଉ କୋଉଥିରେ ବାହାଘର ଫାହାଘର କାହାର ହେଲେ କି କଣ ଗୋଟେ କାହାର ହେଲେ ପିନ୍ଧିବି ଆଉ।
ହଁ ଏବେ ତ ଆଷାଢ଼ ମାସ ହେଲା ବାହାଘର ସାହାଘର ହବ ଆଉ। ବାହାଘର, ରଥଯାତ୍ରା ସବୁ କେତେ ପର୍ବପର୍ବାଣୀ ଆସିବ। କୋଉଥିରେ ଦେଖିକି ଗୋଟେ ପିନ୍ଧିଦବ।
ହଁ। ହଁ ନୂଆଡ୍ରେସ ତ। ମତେ ଟିକେ ନୂଆ ଡ୍ରେସ୍ ପିନ୍ଧିବାକୁ ବୋହୁତ ଭଲ ଲାଗେ।
ହଁ।
ହଁ। ଏଇଆ ଆଉ। ହଁ ଆଉ କଣ କୁହ ସେ ଭଲ ସବୁ ଆଉ?
ତମେ ବା ଟସଲା ଭୋଗ ଆଣିଲ ମୁଁ କେମିତି ଜାଣିଲି।
ଆଉ
ମୁଗ ମ ସମୟ ଆଣିଲାନି ନଡିଆ ମୁଁ ବା କହିଥିଲି ଗିଲାସ ଟସଲା ପାଇଁ। ମନ୍ଦିରରୁ ଆସିନା। ହ୍ୟାଲୋ।
ହଁ ତମେ ନଡ଼ିଆ ବିକୁଚ କି?
କଣ କହିଲ?
ତମେ ନଡିଆ ବିକ୍ରି କରୁଚ?
ହଁ।
ଗୋଟା କେତେ ଟଙ୍କା?
ଏ ଗୋଟା ମାନେ ଦେଖିକି ନଡିଆ ଦେଖିକି ଆଉ। ବଡ ସାଇଜ ତିରିଶ ତାପରେ ଟିକେ ହେଲେ ପଚିଶ କୋଡିଏ ଏମିତି ଆଉ। କାଇଁ କିଏ ନେବେ କି?
ହଁ ଆମର ଟିକେ ଆଣିଥାନ୍ତୁ। ବହୁତ ଗୁଟେ ଶହେ ଟଙ୍କା ତର ନଡିଆ।
ଆ ଏତେ କଣ ଦରକାର?
ଏ ଟିକେ ଦରକାର ଠାକୁରଙ୍କ ପାଖରେ।
କୋଉଠି କଣ ମାନସିକ ଅଛି କି ଶହେ ଆଠ
ମୋ ଛୁଆ ବୋଉଙ୍କର ମୋ ସାନ ଛୁଆ ବୋଉଙ୍କର ଅଛି ଚଣ୍ଡିଙ୍କ ପାଖେରେ। ଆସିକି ପୂରଣ କରୁନାହାନ୍ତି ଜଣେ
ଓହୋ କେବେ କରିବେ ବୋଧେ?
ତାଙ୍କର ଠିକ ନାହିଁ ତାଙ୍କର ତ ଆମର ଏବେ ଟିକେ ଝଗଡା ଫଗଡା ହେଇଯାଇଥିଲା ଆସୁନଥିଲେ ଏବେ ଆସିଲାଣି ତାଙ୍କର କରିବେ ଠିକ ନାଇଁ। ମାନସିକ ଟା ଅଛି ନା, ନା ମୁଁ ପଚାରିଦେନି ଆଉ।
ଓହୋ ହଁ ଅଧିକ ନେଲେ ଏକାଥେରେ କଣ ରେଟ କହିବି ଆମ ଘରେ ଆଉ।
ହଁ ତମର ବହୁତ ଗୁଡେ ପଚାଶଟା ବୋଧେ ଗଛ ଅଛି?
ନା ଆମର ସାତଟା।
ଓହୋ ତମର ବାଡି ତ ଅଛି ଗଛ ଗୁଡା ଲଗେଇ ଦଉନ ନଡିଆ ଗଛ ମେଞ୍ଚେ।
ହଁ ଆମ ବାଡିରେ ମାଟି ପଡିଲେ ସବୁ ଗଛ ଲଗା ହବ।
ହୁଁ।
ନଡିଆ ଗଛ ଆଉ ଗୁଆ ଗଛ ସବୁ ଲଗାହବ।
ହଁ। ଆଉ
ତମର ଯଦି ଦରକାର ହବ ମୁଁ କହିବ ଆଉ। ମୁଁ କହିଦିବି ଘରେ ଯେ ଦରକାର ହବ କହିବ ଆଉ କାହାକୁ ଦେବେ ରଖିଥିବେ।
ମୋ ସାନା ପା ଥିଲା ବେଳେ ହେଲା।
ହଁ
ଆଣିକି ବହୁତ ଗୁଟଏ ନଡ଼ିଆ ରଖିଥିଲେି ଗୋଟେ ଘରେ ତ ଘରେ ରଖିଥିଲେ। ଯୁଜା ତାରିଣୀ ପାଖକୁ ତାରିଣୀ ପାଖରେ ବାଡେଇଥାନ୍ତେ। ଆଉ ଚଣ୍ଡିଅ ବାହାରୁ ବାଡିଥାନ୍ତି।
ଓହୋ
ତା ର ତ ତାଙ୍କର ଦେହ ହେଇଗଲା ତାପରେ ସି ତାର ଏବେ ସେ ତାରିଣୀ ପାଖରେ ସେ କାରଣବହୁ ଯିଏ ସି ତାଙ୍କର ପୂରଣ କରିଦେଇଛନ୍ତି। ସେ ଏଇଠି ତାକୁ କଉ ଦିନ ପୂରଣ କରିବେ ଆଉ ମାନସିକ ଏତେ ଦିନ ରଖନ୍ତି ନାହିଁ।
ହୁଁ
ହଁ ହଁ ହଁ ସେଇଆ ହଵ
ହଉ